ହାଲୋ।
ହାଲୋ।
ହଁ ମ୍ୟାଡ଼ାାମ୍ ନମସ୍କାର୍।
ନମସ୍କାର୍।
ଆଉ ଭଲ ଅଛନ୍ତି?
ହଁ ଭଲ ଅଛି, ତମେ ଭଲ ଅଛ?
ହଁ ହଁ ମୁଁ ଭଲ ଅଛି, ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ଘରେ ସବୁ ଭଲ ଅଛନ୍ତି, ଆଉ କଣ ଖବର?
ହଁ ସବୁ ଭଲ, ଆପଣଙ୍କର?
ଭଲ ଆମର ବି।
ଆଉ ଖାଇବା ସରିଲାଣି?
ହଁ ଖାଇସାରିଲୁ
ହଁହଁ ଆଉ କଁ କରୁଥିଲେ?
ମୁଁ ଜଷ୍ଟ୍ ଏବେ ଶୋଇଥିଲି ଟିକେ।
ହଁ ହଁ।
ଆଉ କଁ ଖାଇଲେ ଆଜି?
ଆଜି ଖାଇଲି ସେଇ ଭାତ, ଡାଲି, ଆମ୍ବ। ଆମ୍ବ ତ ସରିଯିବଣି ସେଇଥିପାଇଁ ଆମ୍ବ ହିଁ ସରୋଉଚି ଆଉ। ଏଇ ଖରା ଦିନ ଟା ପଳେଇବ ନା ଆଉ ମିଳିବନି ନା। ହୁଁ।
ଜନ୍ ତ ଆଉ ଏଇ ସିଜନ୍ ରେ ଖାଇଦବା କଥା ଆମ୍ବ ଆଉ।
ହଁ।
ଆଉ ନେକ୍ସ୍ ଟ ଇୟର ଯାହା ଆଉ ଖାଇବା ଆଉ।
ଅଁ ହଁ ଆର ବର୍ଷ ଯାଏ ଯାହା ମିଳିବ ଆଉ। ଜଗିବାକୁ ପଡିବ ପୁରା ବର୍ଷେ ଆଉ।
ବର୍ଷେ ପୁରା ଜଗିବାକୁ ପଡିବ।
ହୁଁ।
ମିଳିଲା ବେଳେ ଖାଇଦେବାର୍ ଅଛି।
ହଁ ଆଉ ସେଦିନ ଯୋଉ ବିରିୟାନୀ ଟା କରିଥିଲେ ଘରେ ସେଟା ବୋହୁତ୍ ଭଲ୍ ଲାଗୁଥିଲା।
ହଁ ମୁଁ ବି ବିରିୟାନୀ ଖାଇଚି ଆଜି ଆଉ।
ଓ ଆଉ ଥରେ ବନେଇଥିଲେ କି ବିରିୟାନୀ?
ନା ଏମିତି ହିଁ ସବୁ ଗେଟ୍ ଟୁଗେଦର୍ ଥିଲା ପ୍ରୋଗ୍ରାମ୍ ଗୋଟେ ଚାଲିଥିଲା ତ। ଖାଇଦେଲୁ ଆଜି ସବୁ ଆଉ।
ଓଁ ହୋଁ।
ଚିକେନ୍ ହେଇଥିଲା ବିରିୟାନୀ ହେଇଥିଲା।
ଓହୋଁ ବଢିଆ ଆଉ ସେଇ ଯୋଉ ମଟନ୍ ଦୋସା ସ ତ ଯୋଉ ବିରିୟାନୀ ଟା କରିଥିଲେ ଆପଣ କେତେ ବୋ ସ୍ଵାଦିଷ୍ଟ ଥିଲା ଆଉ ସେଇ ହଁ ସେଥିପାଇଁ ଫୋନ୍ କଲେ ଟିକେ ପଚାରିବି କେମତି କରିଥିଲେ। ସିପି ଟା ଟିକେ କହିବେ ବୋଲି ଆଉ।
ହଁ ହଁ।
ବିରିୟାନି ର ରେସିପି।
ବିରିୟାନୀ ରେସିପି ଟା ଭଲ ପୁରା ସିମ୍ପୁଲ୍ ରେସିପି ଟା।
ଅଁ ହଁ।
ହୁଁ ହ।
ହୁଁ କେମ୍ତି କରିଥିଲେ?
ସବୁ ମିକ୍ସିଂ ସବୁ ମୁଁ ତ ବନେଇ ନଥିଲି।
ଓହୋ।
କିନ୍ତୁ ଆମର ଯିଏ କାରିଗର ତାଙ୍କେ ବନେଇଥିଲେ ଆଉ। ଜଣଙ୍କ ପାଇଁ ଆଉ ମ୍ୟାଡ଼ାମ ଜଣଙ୍କ ପାଇଁ କଣ ଅ ବନେଇଲେ ମୁଁ ଜଣେ ବନେଇଥାନ୍ତି। କିନ୍ତୁ ଗୋଟେ ପଚାଶ ଷାଠିଏ ଜଣଙ୍କ ପାଇଁ ବନା ହେଇଥିଲା ନା।
ହୁଁ। ତ ଜଣଙ୍କ ପାଇଁ ବନେଇଲେ କେମତି କଣ କରୁଛନ୍ତି ଆପଣ?
ଜଣଙ୍କ ପାଇଁ ବନେଇଲେ ସିମ୍ପଲ ରେସିପି କରିଦଉଚି ଆଉ। ସବୁ ପ୍ରେସର କୁକର ରେ ହିଁ ବନେଇ ଦଉଚି ଆଉ।
ଆ କୁକର ରେ ବି ବନେଇ ହଉଚି?
ହଁ କୁକରରେ ବନେଇ ଦଉଚି। ଏପଟେ ଆମର ଟାଇମ ଟେକ୍ କିଙ୍ଗ ନାଇଁ। ଆଉ ଏବେ ଯାହା ଆମର ଗ୍ୟାସ ଦର ବଢିଗଲାଣି ନା।
ହଁ।
ସେମିତି କୁକର ରେ ଗୋଟେ ସିଟି ହେଲେ ହେଇଯାଉଚି ଆଉ। ଗୋଟେ ଦି
ଓହୋ ଓ ମୁଁ ବି ଭାବୁଥିଲି ଆଜି ରାତିରେ ଟିକେ କରିବି ବିରିୟାନୀ ବୋଲି ତ ଭାବିଲେ ଆପଣଙ୍କୁ ବି ପ ଚାରି ଦିଏ ସେଦିନ ବଢିଆ ସ୍ଵାଦ ଲାଗୁଥିଲା ତ ଖାଇଥିଲି ସେଥିପାଇଁ ମନେ ପକେଇଲେ ଆପଣଙ୍କୁ ଆଉ। ଉଁ ହୁଁ ହୁଁ।
ହେଲେ ଉଁ ଚିକେନ ପିସ୍ ଭଲ ଆସିଥିଲା ତ?
ହଁ ହଁ ଭଲ ଆସିଥିଲା ଚିକେନ ପିସ୍। ହଁ ହଁ ଭଲ ଥିଲା ସବୁ। ନାଇଁ ନାଇଁ ଯେତିକି ଏ ସିଝିବା ଦରକାର ସେତିକି ପୁରା ସିଝିଥିଲା। ଲୁଣ ବି ମଧ୍ୟ ପସିଥିଲା। ମସଲା ମଧ୍ୟ ଠିକ ଥିଲା। ସେଥିପାଇଁ ତ ଭାବିଲେ ଆଉ ନା ନା ଭଲ
ପୁରା ଠିକ ଠାକ ଥିଲା ହମ ମେଡ ଯେମିତି ବନାଇବେ ପୁରା।
ହଁ। ସେଇ ଯୋଉ ଚାଉଳ ଟା କରିଥିଲେ କୋଉ ଚାଉଳ ସେଠି ପକେଇଥିଲେ ବିରିୟାନୀ ରେ?
ବିରିୟାନୀ ଚାଉଳ ଗୋଟେ ମିଳୁଚି। ଆମର ଖୋଲା ଚାଉଳ ବି ମିଳୁଥା ହଁ ହଁ ହଁ ସେ ବାସୁମତୀ ଚାଉଳରେ ହିଁ ବନେଇଥିଲି। କଣ ପାଇଁ କହିଲେ ପକେଟ ଚାଉଳ ଟା ଆଣିଦେଲେ କଣ ସେଇଠି ପୁରା ସଫ୍ଟ ଥାଉଚି ବି। ପୁରା ଫାଇନ ବି ଥାଉଚି ନା?
ହଁ ହଁ।
ଆଉ ସେ ଖୋଲା ବିରିୟାନୀ ଚାଉଳ ଆଣିଲେ କଣ ହେଇ ଯାଉଚି। ସେ ସବୁ ଗୁଡି ଯାକ ଥାଉଚି। ଡଷ୍ଟ ଥାଉଚି, ଆଉ ସଫା କରିବାକୁ ପଡୁଚି ନା?
ଓହୋ ତାହେଲେ ପକେଟ ଚାଉଳ ଭଲ ନା?
ହଁ ବିରିୟାନୀ ର ପକେଟ୍ ଟା ଆଣିଦବ। ଆଉ ବନେଇଦବ।
ଅ ସେ ଗୋଟେ କେଜି ବାଲା ବି ଆଣିଲେ ବି ହେଇଯିବ ନାଁ କି?
ହଁ ଗୋଟେ କେଜି ଯେ ତେ ଆପଣଙ୍କର ଘରେ ମେମ୍ବର ଅଛନ୍ତି ସେ ଅନୁସାରେ ଆପଣ କ୍ୱାଣ୍ଟି ଟି ହିସାବ ରେ କରିଦେବେ ଆଉ।
ହଁ ହଁ ବଢିଆ। ଆଉ କେମିତି କଣ କରିଥିଲେ ସେଇ ଜଣଙ୍କ ପାଇଁ କଲେ କେମିତି କରାଯାଏ ଟିକେ କହିଦିଅନ୍ତୁ।
ଜଣଙ୍କ ପାଇଁ ଗଲେ କଣ କରିବେ ଫାଷ୍ଟ ଟ୍ ନବେ।
ସେ ଚିକେ ଏ ଯୋଉଁମ ଏଇ ଯୋଉ ଅ ମାଂସକୁୁ ବି ମ୍ୟାରିନେଟ କରିକି ରଖାହବ ନା?
ହଁ ଚିକେନ କୁ ବି ମ୍ୟାରିନେଟ କରିକି ରଖିଦେବେ।
ହଁ ସେ ଯୋଉ ମ୍ୟାରିନେଟ କରାଯିବ ସେଥିରେ କଣ କଣ ମିଶା ହବ?
ସେ ସବୁ ମିଶେଇ ଦେବେ ଆମର ଏ ଏଟା କଣ ଅଦା ରସୁଣ ମିଶେଇଦେବେ ଆଉ ଯେତେ ଅଛି ସବୁ ମସଲା ଯାକ ଶ୍ ସେଇଠି ସବୁ ଲୁଣ ମସଲା ଗୁଣ୍ଡ ସବୁ ଚିକେନ ମସଲା ଯେତେ ସବୁ ସେଠି ସବୁ ଦହି ମେରିନେଟ କରିକି ର
ଆଜ୍ଞା। ସେଇଟା କେତେ ଟାଇମ ରଖିବାକୁ ପଡିବ?
ସେଇଟା ଗୋଟେ ଅଧଘଣ୍ଟା କରି ଯେତେ ତାକୁ ସେତେ ଭଲ ଲାଗିବ ଆଉ ତାର ଗୋଟେ ଟେଷ୍ଟୀ। ଗୋଟେ ଭଲ ଆସିବା ଆଉ।
ଓହୋ। ଆଉ ତାପରେ ଅଲଗା ପୁ କୁକର ଫାଷ୍ଟ ସେଟା ରୋଷେଇ ହବ ନା ଏ ଚାଉଳ ଫାଷ୍ଟ ରୋଷେଇ ହବ?
ନାଇଁ କିଛି କିଛି ରୋଷେଇ କରିବାକୁ ପଡିବନି। କଣ ପାଇଁ ଆମେ ଆମେ ତ ଡାଇରେକ୍ଟ କୁକରରେ ବସେଇଦବା ନା। ଫାଷ୍ଟ ପାଣି
ହଁ ହଁ।
ପକେଇଦବା ମନେକର ଯଦି ବନାଉଛନ୍ତି ଇ ଜଣଙ୍କ ପାଇଁ ବନାଉଛନ୍ତି ନାଇଁ ପଡିବ ନା ସେ ଉପରେ ପଡିବ ଯାହା ଯାହା ଆମର
ହଁ ପୁରା ଆରମ୍ଭରୁ କହିଦିଅନ୍ତୁ ତାହେଲେ।
ହଁ ଆରମ୍ଭରୁ ଫାଷ୍ଟ ଗ୍ୟାସ ରେ କୁକର ବସେଇବେ। ବସେଇକି ପାଣି ପକେଇବେ ମନେକର ଗୋଟେ ଗୋଟେ ଗ୍ଲାସ ଗୋଟେ ଗ୍ଲାସ ତମେ ଯଦି ରାଇସ ନେବ ବିରିୟାନୀ ପାଇଁ ବିରିୟାନୀ ରାଇସ୍ କହିଲେ ତମେ ସେଇଟା ଦି ଗ୍ଲାସ ସେ ଯୋଉ ଗ୍ଲାସରେ ନେଇଛ
ହଁ ଚାଉଳ ଯୋଉ ଗ୍ଲାସ ରେ ନେଇଥିବ ସେଇ ଗ୍ଲାସ ରେ ଦୁଇ ଗ୍ଲାସ ପାଣି ଫଡିବ ଆଉ।
ହଁ ଗୋଟେ ଗ୍ଲାସ୍ ଚାଉଳ ଯଦି ନେଉଛ କେ ଦି ଗସା ପାଣି ପକେଇଦବ ତା ସେ ଉପରେ ଯେତିକି କ୍ଵାଣ୍ଟିଟି ହିସାବରେ ଟିକେ ଲୁଣ ଟିକେ ପକେଇଦବ। ଆଉ ଟିକେ ଆମର ଏଇଟା କଣ କହିବେ ଗୁଆ ଘିଅ ଟିକେ ପକେଇଦବ ଆଉ ଆମର ତେଜପତ୍ର ଟିକେ ପ ପକେଇଦବ ଆଉ ସେ ପୁସ୍ତକ କଣ କଣ ସବୁ ପକେଇଦବ।
ହଁ।
ଦେଲା ପରେ କଣ ହବ ସେ ଉପରେ ଆଉ ସେ ରାଇସ ଯାହା ଧୋଇକି ତମେ ପକେଇ ଦେଇଥିବ ସେ ପାଣି ପରାଟା ଟିକେ ଫୁଟିଲା ପରେ ତାପରେ ଯାହା ତମ ଆମେ ଟିକେ ଟେଷ୍ଟି ଅନୁସାରେ ଟିକେ ଲୁଣ ପକେଇଦବ।
ହଁ।
ଲୁଣ ପକେଇ ଦେଲା ପରେ ସେ ଉପରେ ରାଇସ୍ ପକେଇକି ସବୁ ଲୁଣ ପକେଇବ ପକେଇଲା ପରେ ଆଉ ଟିକେ ବିରିୟାନୀ ମସଲା ଟିକେ ପକେଇଦବ। ଆଉ ଯୋଉଟା ତମେ ମ୍ୟାରିନେଟ କରିଥିବ ଚିକେନ ଟା ସେ ଉପରା ଟା ପକେଇଦବ। ତାପରେ ତମେ ଏଁ ତମ ହଁ ପାଣିରେ ହିଁ ପକେଇଦବ।
ଓ କିଛି ହବନି ତ?
ନା ନା କିଛି ହବନି ଆମେ ବନେଇଛୁ ଖାଇଛୁ ନା କିଛି ବି ହବନି ବଢିଆ ଟେଷ୍ଟି ହବ
ହଁ ହଁ
ତ ନୂଆ ବନେଇଦବ ଦେଖ ତମେ ଉ ଟିକେ ଟ୍ରାଏ କର
ହଁ ହଁ ତାପରେ ସବୁ ମିଶେଇକି କି କୁକର ଟା ବନ୍ଦ କରିବି ଲାଷ୍ଟରେ
ଟା ବନ୍ଦ କରିଦେବ ଆଉ
ଆଉ ସେ ଯୋଉ କଣ ଗୁଲାପ ଜମୁନା କଣ ପକାନ୍ତି କୁହନ୍ତି ସେଇଟା
ହଁ ସେ ଯାକ ବି ପକାନ୍ତି ଟ ମୁଁ ଟିକେ ସେଟ ନର୍ମାଲ ମାନେ ଟିକେ ଇଏ କରିକି ବନେଇଥିଲି ଆଉ
ହୁଁ ହୁଁ
ସେ ଯାକ ବି ବନାନ୍ତି ବେଳେ ବେଳେ ଏମତି ଭୋକ ଲାଗିଲେ ଆଉ ହାଲିଆ ବି ଲାଗୁଥାଏ ଟାଇଟ ବି ଲାଗୁଥାଏ ନା ମାନେ ନର୍ମାଲ ଟିକେ
ହୁଁ ହ୍ୟାଲୋ ହ୍ୟାଲୋ ହଁ ହଁ କୁହନ୍ତୁ
ଆଜି ତ ଏପଟେ ଆମର ଛୁଟି ବି ରହି ଯାଇଛି
ହଁ ହଁ ହଁ
ଆଜି ପର୍ବ ଗୋଟେ ଥିଲା
ହଁ ହଁ
ଆଜି ନାଇଁ ଆଜି ଯାଇ ନଥିଲୁ ଆଜି ପିଲାମାନଙ୍କର ଛୁଟି ବି ଥିଲା ସେ ପିଲାମାନେ ଏପଟେ ସିକେ ଖେଳକୁଦ ଟିକେ କଲେ
ହଁ
ଆଉ ପର୍ବପର୍ବାଣୀରେ ଟିକେ ଯାହାବ ଏଜ କରୁଛନ୍ତି ନା ପିଲାମାନୋନେ ଛୁଟି ହେଲା
ହଁ ହଁ ଗୋଟେ ଦିନ ଛୁଟି ମିଳୁଛି ପିଲାମାନେ ଟିକେ ବୁଲା ବୁଲି ଖେଳ ମିଶୁଛନ୍ତି ସାଙ୍ଗସାଥି ହେଉ
ଟାଇମ ସ୍ପେଣ୍ଡ କରୁଛନ୍ତି ଆଉ ପୁରା
ହଁ
ଭଲ ପର୍ବଟେ ଆଜି ନା ମତେ ଭଲ ଲାଗେ ପର୍ବ ଯାହା ଆଜି ଅଛି
ହଁ ହଁ ତ ପର୍ବପର୍ବାଣୀରେ ସମସ୍ତେ ମିଶିକି ସବୁ ହଁ କରନ୍ତି ନା ସେଥିପାଇଁ ବେଶୀ ଆହୁରି ଭଲ ଲାଗେ
ଭଲ ଲାଗେ ଆଉ ଡେଲି ତମତି ମିଳେ ନାହିଁ ପିଠା ଖାଇବାକୁ ପର୍ବପର୍ବାଣିରେ ଟିକେ ମିଳେ ଭଲ ବି ଲାଗେ ଖାଇବାକୁ ବି
ହଁ ତ ଭଲ ଲାଗେ ଆଉ ଭଲ
ଭଲ ହ ମିତି ପାଖରେ ତା ହଁ ହ
ଆଉ ତାହେଲେ ସନ୍ଧ୍ୟାରେ ବୁଲାବୁଲି କରିବେ ଆଜି ଯିବେ
ହଁ ଆଜିିକ ସନ୍ଧ୍ୟା ଆଠି ବୁଲାବ ବି କରିଯିବୁ କି ଆଉ ଆଜି ଛୁଟି ଅଛି ନା
ହଁ ହଁ ହଉ ହଉ ଯାଆନ୍ତୁ ଫଟୋ ଫଟୋ ବି ପଠେଇବେ ଆଉ ବୁଲିଗଲେ ଆଉ
ହଉ ଠିକ ଅଛି ଏ କ୍ଲାଇମେଟ ଟିକେ ଭଲ ନାହିଁ ନାଉ ଫଟୋ ଫଟ ତ ଉଠେଇ ହବନି କ୍ଲାଇମେଟ ରେ ଯାହା ବର୍ଷା ହଉଛି
ହଁ ଆଉ କିଛି କଥା ନାଇଁ ଯେମତି ଉଠେଇଥିବେ ପଠେଇଦବେ ଆଉ
ହଉ ଠିକ ଅଛି।
ହଁ ଭଲରେ ଯାଇ କି ଭଲରେ ବୁଲାବୁଲି କରିକି ଆନନ୍ଦ ଉପଭୋଗ କରିକି ଆସନ୍ତୁ ଆଉ।
ହଁ ଉ।
ହଉ ମ୍ୟାଡାମ ରଖିଲି ନମସ୍କାର ହଉ ଧନ୍ୟବାଦରେ। କିପ ପାଇଁ।
ଆପଣଙ୍କୁ ବି ଧନ୍ୟବାଦ ମୋ ରେସିବି ଶୁଣିଥିବା ଯୋଗୁଁ ଆଉ।
ହଉ ମ୍ୟାଡ଼ାମ ରଖିଲି ନମସ୍କାର।